ହଁ ଭାଇ କଣ କରୁ?
ଆ ଜୟ ଶ୍ରୀରାମ ଭାଇ। ହ୍ୟାଲୋ।
ପଳିଆଇ ଭାଇ ହ୍ୟାଲୋ।
ହଁ।
ହଁ ଭାଇ ଆଉ କଣ ଖବର?
କଣ ଆଉ ଖବର ଏଇଠି ଘରେ ଆଉ କୋଉଠି କି?
ଏଇ ବସିଛି ଘରେ ଆଉ।
ଆଉ କଣ କେମିତି ରଜ କଣ କେମତି ସେଲିବ୍ରେସନ ହେଲା ଆ ଗଲାଣି କିଛି କହିଲନି କିଛି ନାହିଁ।
ଆଉ ପାରାଦୀପ ଯାଇଥିଲ ରଜରେ କଣ କେମ
ତା ତ ତମକୁ ତ ତମକୁ ତ ଫୋନ କଲେ ତମେ ତମର ସିଆଡେ ପଳେଇଲ ଆଉ କଣ କରିବା?
ନା ସିଆଡେ ପଳେଇଲୁ କଣ ସିଏ ଗୁଡା ପିଲା ଗୁଡା ଫୋନ କଲେଣି ମତେ ପାଞ୍ଚ ସାତ ଥର ଆଉ, ଆଉ ଖାଇ ପିଇ ସାରିଲଣି?
ହଁ ଏଇ ଜଷ୍ଟ ଖାଇଲି। ଲି ଆଉ
କଣ ଖାଇଲ?
ତୁ କୁଆଡ଼େ ?
ଆମେ ଯାଇଥିଲୁ ଆ ଏଠିକି।
ଖାଇ ଦେଲୁ ଆଉ ।
ହଁ ଆଜି ବୁଧବାର ଆଉ ସମସ୍ତଙ୍କର ମାଛ ଆ ଆଜି ଆଉ ବୁଧବାର ଆଜି ସମସ୍ତ
ଆଁ ହଁ ଆ ଅହ, ତମର କଣ ମାଛ ନାଁ ଚିକେନ୍?
ଛ ଆଜି ଆଉ।
ଆହଃ
ଆଉ କଣ ଖବର, ଆମେ ଯାଇଥିଲୁ ବା କାଲି। କପିଳାସ ଟିକେ ଯାଇଥିଲୁ ବୁଲିକି ଆଇଲୁ ଆଉ।
ଅହଃ କପିଳାସ ଯାଇଥିଲ?
ହଁ ହେ କପିଳାସ କାଲି ଯାଇଥିଲୁ ଟେ ପ୍ରବଳ ଭିଡ ଗଲା ଏଳୁକୁ। ଆଉ ଆମେ ଯାଇ ପହଞ୍ଚିଲୁ ଏଗା ଟା ବେଳେ ଆଉ ଏଗାର ତାବେଳେ ଆଉ ଭୋକ କଲାଣି ଖାଇବୁ କଣ ଦହିବରା ଟିକେ ଖାଇଦେଲୁ ବାହାରେ। ଆଉ ଥଣ୍ଡା ପାଣି ଗୋଟେ ବୋଟଲ ଧିରି ଆମେ ଚଢିଲୁ ଏଠିକି ଆଉ। ହୁଁ।
ଉଁ ହୁଁ ଆହ ଫାଷ୍ଟ ରଜ ଦିନ କୁଆଡ଼େ ଯାଇଥିଲ?
ଟ୍ ରଜ ଦିନ ଫାଷ୍ଟ ଦିନ ଗଲି ମାଉସୀ ଘରୁକୁ ଗଲି ସକାଳେ। ଏ ସେ ଜାରକାରେ ଜଣେ ମୋ ପିଇସି ଘର ପିଇସି ଝିଅ ରହୁଚି। ତାଙ୍କ ଘରୁ ସେନ ଗଲି। ଆଉ ଆସି ଥିଲି ସନ୍ଧ୍ୟା ପାଁଶଟାରେ ପା ଛଅ ଚାରିଟା ପାଞ୍ଚଟା ଅଳୁକୁ ଛଅ ହଇକା ପଳେଇଲି ସଇକାରୁ ଆଇଲି ସ ସକାଳୁ ସକାଳୁ ଆସିକି ମ ଝି ରଜ ଦିନ ତ କୁଆଡ଼େ ଗଲିନି ମଝି ଦିରନ ଘରେ ଶୋଇଲି ଖାଲି। ତା ଲାଷ୍ଟ ରଜ ଦିନ କାଲି ପଳେଇଲି କପିଳାସ ଟିକେ ଆଉ।
ଅହ ତମେ କଣ ମାନେ ଗାଡ଼ି ନେଇକି ଗଲ ନାଁ ଚାଲି ଚାଲି ଗଲ? ଗାଡ଼ି ନେଇକି ଉପୁରୁ ଗଲ ନାଁ ତାଲି ଚାଲିଗଲ?
ଗାଡ଼ି ନେଇକି ନାଁ ଉପରୁକୁ ଗାଡ଼ି ନେଇକି ଗଲୁ। ଦେବପୀଠ କତିକି କଁ ଗାଡ଼ି ଯିବ କି?
ନାଁ ନାଁ ଏଇ ଯୋଉ ପାହାଡ଼ ଉପରୁ ପାହାଡ଼ ଉପରକୁ ତମେ ଗା ନେଲ ନାଁ ତଳେ ରଖିକି ଗଲ?
ହଁ ଓପୁରୁକୁ ପାହାଡ଼ ଓପୁରୁ କଁ ଗାଡ଼ି ଯିବ କି? ଆମେ ଗଲୁ ମନ୍ଦିର କ ଇ ଗାଡ଼ି ନେଇକି।
ମନ୍ଦିର କତିକି ସେଇ ମନ୍ଦିର କ ସେଇ ଯୋଉ ମନ୍ଦିରକୁ ଅଛି ସେଇ ଯୋଉ ମନ୍ଦିର ତଳେ ଗାଡ଼ି ରଖିଲ ନାଁ ଓପୁରୁକୁ ନେଇକି ଗଲ? ଏଇ ଯୋଉ ବଙ୍କାଣିରେ
ପୁରୁକୁ ନାଁ।
ତେ ତେର ଯୋଉ ଶ ଶହେ ପଇଁତିରିଶ। ପାହାଚ
ହଁ,
ସେପଟେ ଆମେ ଗଲୁ ନୁ ଆମେ ଗଲୁ ଗାଡି ନେଇି ଡାଇରେକ୍ଟ ଉପରକୁ ପଳେଇଲୁ।
ଆହ ତେରଶହ ଯୋଉ ପାହାଚ ନହେନେ ତମେ ଯୋଉ ଏଠିକି ଗଲ ନାଁ ଗୋଟେ ଡାଇରେକ୍ଟ ଗାଡି ନେଇଗଲ ଛାଡୁଥିଲେ ଗାଡି?
ହଁ ଗାଡ଼ି ଛାଡୁଥିଲେ ଆମେ ଡାଇରେକ୍ଟ ଗାଡ଼ି ନେଇ ଉପୁରୁକୁ ପଳେଇଲୁ କାଲି। ଆରାମ୍ ସେ ଗାଡି ଥୋଇଲୁ। ଚପଲ ଫପଲ ଥୋଇଲୁ ଧୋଇଲୁ ଫ୍ରେଶ ହେଲୁ। ସେଇକି ଦହିବରା ଟିକେ ଖାଇକି ତା ପାଣି ବୋଟଲ ଗୁଡ଼ା ଧରିକି ଆଉ ଭିଡ଼ ଥିଲା ତ ଠାକୁର ଦର୍ଶନ କରିହେବନି ମୁଁ ଆମେ ଭାବିଲୁ ସକାଳେ ଆଉ ଆମେ କଣ କଲୁ ନା ଆମେ ପଳେଇଲୁ ଦେବପୀଠ ଦେଖିୟାକୁ। ଏନ୍ତୁଡ଼ିଶାଳ ଦେବପୀଠ ସବା ଉପରକୁ ପୁରା ହିଲ୍ ଟପ୍। କୁବୁରା ଟପ୍ ରେ ବଢିଆ ଭିୟୁ ପୁରା ଆସିଲା ପୁରା ଝା ଝାଳ ନାଳ ହେଇ ପୁରା ଗରମ ପ୍ର ବଳ ପୁରା। ଥଣ୍ଡା ପାଣି ଟିକେ ଟିକେ ଚିଲ୍ ପାଣି ପିଇଲୁ। ହାଲକା ହଲକା ହଲକା ହଲକା ହାଲକା ହଲକା ଦେବପୀଠ ସଭବା ଉପରୁ ହିଲ୍ କୁ ଗଲୁ ପୁରା। ହେଠିକି ଦର୍ଶନ କରିକି ଟିକେ ଥଣ୍ଡା ଥଣ୍ଡା ଆଉ ଟିକିେ ଲେମ୍ବୁ ପାଣି ଯେ ଦିଆହଉଥିଲା। ର ଟଙ୍କା ଲେଖା ନେଉଥିଲା ଲେମ୍ବୁ ପାଣି ଦହି ପାଣି, ପୁରା ଝାକାସ୍ କରି ଦଉଥିଲା ଟିକେ। ଆଉ ପିଇକି ଆରାମସେ ଆସିଲୁ ତଳକୁ। ତଳେ ଗୁଟା ଶହେ ଟଙ୍କା ନେଲା, ଅରୁଆ, ଡାଲମା, ଖଟା ଆଉ ଘାଣ୍ଟ ଟିକେ କ୍ଷୀରି ଟିକେ ପାମ୍ପଡ଼ ଟିକେ ଦେଲା। ଅ ଦିଟା ଖଣ୍ଡେ ହବ ଖାଇଲୁ।ଖାଇକି ଟିକେ ଫାଙ୍କା ହେଇଯାଇଥିଲା ଟିକେ ପୁରା ଟିକେ ଫାଙ୍କା ହେଇଯାଇଥିଲା ଠାକୁର ଦର୍ଶନ କଲୁ ଟିକେ। ଆଉ ଆଡେ ଫଟ ଫଟ ଉଠେଇଲୁ ବସିଲୁ ଅଧଘଣ୍ଟା ଘଣ୍ଟାଏ।ଆଉ ପାଞ୍ଚଟା ଚାରିଟା ପାଞ୍ଚଟା ହେଇଗଲା।ଆଉ ତ ମେଘ ହେଲା ମେଘ ପୁରା ଅନ୍ଧାର କରି ଉଧୁମାଳ କରିକି ଆଇଲା ପୁରା। ଆମେ ବାହାରି ପଳିଆଇଲୁ ସେଟୁ। ବାହାରିକି ଆସିକି ବାଟରେ ଗେଟ ପାଖରେ ଆଶ୍ରୟ ସ୍ଥ ତଳୀ ଗୋଟେ ଥିଲା।ଆଉ ସେ ଆଶ୍ରୟସ୍ଥଳୀରେ ବସିଲୁ।ଆଉ ବସିକି ମେଘଫେଗ ଛାଡ଼ିଲା ଯେମିତି ଆସିଲୁ ଆଉ।
ଫାଷ୍ଟ ଦିନ ତମର ତାହେଲେ ଏମିତି କଟିଗଲା।କାଲି ତାହେଲେ ତମର ଶେଷ ରଜଟା ପୁରା ଏମି
ହଁ ଶେଷରଜ ଟା ହେମିତି କଟ ଟି ହେଲା ଆଉ ବାଟରେ ଆଇଲା ବେଳେ ଚା ଟିକେ ପିଇଲୁ, ଚା ଟିକେ ପିଇକି ଆଉ ସେଟା ଆମର ତାରେ ସିଗାରେଟ ପିଗାରେଟ ପିଇଲା।
ଆ ହଁ। ଆମର ସେକେଣ୍ଡ ରଜରେ ଦିନ କଣ କଲୁ କି ପଳେଇଲୁ କଦମପାଳ।
ହଁ।
କଦମପାଳ ପଳେଇଲୁ। କଦମପାଳରୁ ସେକାରେ ପଳେଇଲୁ ରତ୍ନଗିରି। ବୁଲି ବୁଲି ରତ୍ନଗିରି ଯାଇଁକି ସେଠିରେ ମ୍ୟୁଜିୟମରେ ପଶିଲୁ ଟିକେଟ୍ ପଚିଶ ଟଙ୍କା ନେଲା। ତା ଭିତରେକୁ ବ୍ଲଗ କରିଛି ଦେଖିବୁ। ହାଁ। ତାପରେ ତା ଭିତରକୁ ପଳେଇଲୁ। ତା ତା ଏ ତା ସେଟି କଣ ପୁରା ଦୋଳି ଫୋଳି ଲାଖିକି ପୁରା ଝାଡ ହେଇଚି। ଏକର ପଟେ କିଛି ନାହିଁ। ଏକର ପଟେ କିଛି ନାହିଁ। ଯାହା ରଜ କରିବ ସେକର ପଟକୁ ପଳେଇବ ଆ ଟମ୍ ସେରେ ତାପରେ ରଖ ନଗରୀ ପଳେଇଲୁ। ରତାଗରେ ବୁଲି ବୁଲି ବୁଲି ବୁଲି ଦିଇଟା ହେଇଗଲା। ତାପରେ ଆଉ କହିଲୁ ଗୋଟେ ଖାଇଦେବା। ହେଲା କି। ଆଉ ଘରକୁ ଆସିକି ଆଉ ଥରେ ଯିବୁ କି? ଘରୁ କୁଆଡ଼େ ଗଲେ ଫେରେ ଘରୁ ଅଛି ଫେରେ ଖାଇ ଦେଇକି ଫେରେ କହୁଥିଲେ କଦମପାଳ ଯିବାକୁ। ଆଉ ଘରକୁ ଆସି ଆଉ ଯିବା କି ଘରକୁ ଆସିକି ଯିବାକୁ ଇଚ୍ଛା ହବ। ଘରକୁ ଆଉ ଆସିକି ଯିବା ହଁ ତାପରେ ସେଇଠି ଖାଇଦେଲୁ ହୋଟେଲରେ ଫାର୍ଷ୍ଟ ଥର ଭଳିଆ ଭଲ ଦେଲ। ଭାତ ଦେଲା ଡାଲି ଦେଲା ଆଉ ଆଉ କାକୁଳି ସାଲଡ଼ ଭର୍ତ୍ତା ଆଉ ଗୋଟେ କି ତରକାରୀ ଦେଲା। ହେଲ ଭାବଥିଲା ତାପରେ ଭଜା ଭି ଭା ସେ ଟା ବି ଭଜାଇ ଭଲ ମାନେ ଭାଜିଲା ନି ଗୋଟିଏ ଦୋକାନ ଖୋଲା। ଆଉ ସବୁଠୁ ବନ୍ଦ। ଆଉ ସିଏ ତା ମନ ଇଚ୍ଛା ତାର ଚଲେଇଛି ସେକେଣ୍ଡ ଥର ଗୁଟା ପୁରା ଯେଉଁ ଥିଲା ଟୋଟାଲ ଖାଇ ହିଁ ହେଲାନି। ଫାର୍ଷ୍ଟଥରଟା ଯାହା ଯେମିତି ଲାଗିଲା ଟୋଟାଲି ଖାଇ ହେଲାନି ମାନେ କୋଉଠୁ ସେ ତରକାରୀ ଫରକାରୀ ପୁରା କଣ ଆଁ
ବିଲ୍ କେତେ ନେଲା?
ମିଲ୍ ନେଲା ସତୁୁରୀ ଟଙ୍କା ଲେଖା ନେଲା।
ଆଚ୍ଛା।
ଅଶୀ ଟଙ୍କା କହିଲା ତାକୁ ସତୁରି ର ଟଙ୍କା ନେଖା ନେଲା।
ଘରୁ ବାହାରି ଯାଇଥିଲ କେତେବେଳେ ତମେ?
ଘରୁ ଆମେ ପଳେଇଲୁ ସକାଳୁ ନଅଟା ଦଶଟା ବେଳକୁ ପଳେଇଲୁ ଏଠୁ। ଦଶଟା ବେଳ ଗଲେ ଆସ ଶଲୁ ତ ରାତି ନଅଟା ଆଉ । ଆଠଟା ନଅଟା ତାପରେ ଶୁଣୁନୁ ତାପରେ ଖାଇଦେଲୁ ଟିକେ ଖାଇ ଦେଇକି ଟିକେ ସେଇଠି ବସିଲୁ ତାପରେ ପଳେଇଲୁ ଉଦୟଗିରି
ଉଦୟଗିରି ଯାଇଥିଲା ଉଦୟଗିରି ତ ପ୍ରବଳ ଲୋକ ଆଉ।
ଉଦୟଗିରି ଭିତରେ ଭାଇ ବସି ବସି ବସି ବସି ଏକରେ ବୁଲୁ ସେକରେ
ଉଦୟଗିରି ଟିକେ ଭଲ କଣ କେମିତି କରିଛନ୍ତି ଏବେ ପାର୍କ ଫାର୍କ ଲଗେଇ ଭଲ ଗଛ ଫଛ ଲଗେଇ
ନା ସେମତି ସେ ସେମତି ସେମତି ଅଛି ମ କୋଉଠି କାଇଁ ଯାହାଥିଲା ସେଇଆ ଆଉ ହଁ ହଁ।
ଥିଲି କଣ ଆଉ ଭଲ
ହୁଁ ନା ମ ଫୁଲ ଫୁଲ ଗଛ ସେଇତ ଯାହା ଲାଗିଥିଲା ଯାହା ଲାଗିଥିଲା ସେଇଆ ଆଉ ତାପରେ ସେଠି ହୁଁ ସେଠି ବହେ ବୁଲିଲୁ ସେ ପାହାଡ ଉପରେ ସେପଟକୁ ଗଲୁ ସେକରେ ସେକରକୁ ଗଲୁ ତାପରେ ଆଇଲା ବେଳେ ଟିକେ ପାଣି ପିଇଦେଲୁ ତାପରେ ପାର୍କ ରେ ଟିକେ ବସିଲୁ । ହେଲା କି ପାର୍କରେ ବସିକି ଏମିତି ବୁଲି ବୁଲି ବୁଲି ବୁଲି ତାପରେ ଏକର ପଟେ ଆଇଲୁ ଫେରେ କଦମପାଳ ଆଇଲୁ କଦମପାଳରେ କଣ କରିବୁ କେଜାଣି ସେ ଆଉ ଗୋଟେ ପିଲାଟେ ସାଙ୍ଗ ପିଲାଟେ ସେଠି ଥିଲା ଜାଣିଲୁ ନା ସେ ତାର ଏକାଟିଆ ପଳେଇଛି ଏକାଟିଆ ପଳେଇଛି ଆମେ ଆଁ ସେ ତାର ସେଇଠି ଜାଗାରେ ଆରେ ହାବୁଡ଼ରେ ପଡ଼ିଗଲା ଆରେ ହେଇ ତୁ କୁଆଡେ? ସେତ ଲାଗିଲା ମୋର ପଳେଇ ଆଇଛି ଏକୁଟିଆ ଆଉ ଜଣକୁ ଡାକିଲି ସେ ଆସିଲାନି ମୋର ଏକୁଟିଆ ପଳେଇ ଆଇଛି ଆଉ ।
ଆଚ୍ଛା।
ସିଏ ତାର ସେଠି ସିଏ ତାର ସେଠି ଠିଆ ହେଲା ତାପରେ ମୁଁ କହିଲା ସାଙ୍ଗ ପଳେଇଆ ଆଉ ମୁଁ ହଉ ଠିକ ସାଙ୍ଗ ପଳେଇଆ ଆଉ ଆଇଲା ବେଳେ କଣ ହେଲା କି ମୋ ଗାଡି ଚେନ୍ ଟା ଢିଲା ହେଇଯାଇଛି ଜାଣିଲ ନା ଆ ଚେନ ସକେଟଟା ଖିଲି ପଡ଼ିବ। ଏ ସକେଟ ଗଲାଣି ଢିଲା ହେଇଯାଇଛି ନା ନା ସେଇଦିନ ନେଇଥିଲି ନା ମାନେ ଯୋଉ ମଝି ରଜ ଦିନ ଚେନ ଖସିଯାଇଥିଲା ଯୋଉ କହୁଥିଲି ସେଇଦିନ ନେଇଥିଲି ହେଲା କି ତାପରେ ବାଟରେ ତ ପାଉଛୁ ଆଉ ରାତି ଆଠଟା ଖଣ୍ଡେ ହବ ଆଉ ବାଟରେ ଥଣ୍ଡା ପିଇଦେଲୁ ଥଣ୍ଡା ପିଇ ଦେଇକି ଆସିଲୁ ଆଉ ଆସି ଆସିଥିଲୁ ଆମେ ଯୋଉ ବାଲିଚନ୍ଦ୍ରପୁର ପଟେ ଯୋଉ ଆମେ ଯୋଉ ଆସୁ ପୁରା ଡ଼ାଇରେକ୍ଟ ସେକରେ ପଳେଇବୁ ଡ଼ାଇରେକ୍ଟ କୋ କୃଷ୍ଣଦାସପୁରରେ ଉଠିବ ମ
ଆଚ୍ଛା ହଁ।
ସେକର ପଟେ ଆସିଲୁ ସେ ସିଏ ତାର ଗୋଟେ ପୂରେଇ ଦେଲା ଆଉ ଗୋଟେ ବାଟରେ ଏ ବୀଣାପୁର କତିରେ ଯୋଉ ଉଠି ଠି ଗୋଟେ ବାଟଟେ ଗୋଟେ ବାଟଟେ ହୁଁ ସେଇପଟା ପୁରେଇ ଦେଲା ଆଉ ସେଇପଟେ ତ ଆଉଛୁ ପସିକି ଆଉ ବାହାର ବାଟରେ କଣ ଚେନ ଖଟିକିଣା ହେଲା ମୁ ଗଲା ଛିଡି ଗଲା ନା କଣ ଆଉ ହେଲା ଦେଖିଲା ବେଳକୁ ନାଇଁ ଛିଡି ନେଇହି ଚେନ୍ ଟା ଖସି ଯାଇଥିଲା ଆମେ ଯଦି ଆଉ କୋଉ ଛବୁଆ ଆଉ ଗୋଟେ ଗାଡ଼ି ଅଛି ନା ସେଇଯୋଗୁଁ ଡର ନଥିଲା। କାରଣ ଆମେ ଦି ଜଣ ବସିଥିଲୁ ଚେନ ଟା ଟିକେ ଢିଲା ହେଇଗଲା। ଏମିତି କଣ ଟାଇଟ୍ ହେଇକି ପୁରା ମାଡ଼ି ହେଇ ହେଇ ଚାଲିଥିଲା। ଦି ଜଣ ପରେ ଢିଲା ହେଇଗଲା ନା? ଢ଼ିଲା ହେଇ ଗଲା ପରେ ସେ ଆଉ ଚାଲିଲାନି। ଚାଲିଲାନଣି ମାନେ କଣ ଢିଲା ହେଇଗଲା ଖସିଗଲା ଆଉ ହେ ମୋର ଛିଡିଦ ଗଲା ଆଉ ତାପରେ ତାର ଗୋଟେ ପେଚ ତ ପେଚକସ ବାହାର କରି ସେଇ ଚାରିର କ୍ଲଜ୍ ଧରି ତା ଚେନ ଟାକୁ ଲଗେଇଲୁ ଲଗେଇଲୁ ଧୀରେ ଧୀରେ ଧୀରେ ଧୀରେ ଫେର୍ ତିନି ଜଣ ବସିଲୁ ଧିରେ ଧିରେ ଧିରେରେ ପଳେଇ ଆଇଲୁ। ହ ଆସିବାସୁ ଘରେ ହଉ ଠାକୁରଙ୍କ ଦାରୁ ଆସିବାସୁ ଘରେ ହେଲାନି ତାପରେ ଆଉ ଥରେ ଆର ଶୁଣ ଆ ତିରଶା ବର୍ଷ ଥରେ ଯାଇଥିଲୁ ଜାଣିଲୁ ନା ହଣ୍ଡା ସାଇନି ଗାଡ଼ି ନେଇକି ହେଲେ କି ଯାଇଥିଲୁ ତିନି ଜଣ । ରଜା ମୁଁ ବରା ହେଲାକି ହଁ
ଆଚ୍ଛା ।
ବରାଦ ନେଇଥିଲୁ ଆମେ ଆକରେ ଛତିଆ ପଳେଇିଲୁ ଛତିଆରୁ ଆସିଲୁ ଛତିଆରୁ ଆସି ଆଡେ ପଳେଇିଲୁ କଣ ଉ ଉଦୟଗିରି ରତ୍ନଗିରି ହେଲା କି ହଁ ହଁ ରତ୍ନଗିରି ହେଲା କି ରତ୍ନଗିରି ପଳେଇଲୁ ତିନିଜଣ ସାଙ୍ଗ ହେଇକ ଆଉ ।
ହଁ ।
ହଁ ସାଙ୍ଗ ହେଇପଳିଲୁ ଆଇଲା ବେଳକୁ କଣ ହେଇଚିକନି ସେଇ ଯୋଉ ଗାଡି ନେଇଥିଲୁ ତାର ଗାଡିରେ ମୋବିଲ ନାହିଁ ହେଲା କି ।
ଆଚ୍ଛା ।
ଆମେ ଆଉ ଜାଣିନୁ ତା ଗାଡ଼ିରେ ମୋବିଲ ନାଇଁ ବେଲି । ମୋବିଲ ଟା ଥିଲେ ସିନା ଆମେ କଣ କରିବୁ ଆମେ ଜାହଉ ଗାଡିଟା ଆମ ଆପଣ ଜନକ କତିରୁ ଆଣିବେ ତେଲ ପକେଇବେ ନା ଆଉ ମୋବିଲ ପକାଇବେ ହଁ
ହଁ ।
କଣ କହିଲେ?
ନା ଆଉ କଣ ଖବର କୁହ ଆଉ ଏଇ ଇଆ ସବୁ ଆଉ
ହଁ ହଁ। ଆଉ ସେଇ ଗାଡ ଡି ଟା ବିି ଇଞ୍ଜିନ ସିଜ୍ ହେଇଗଲା ଆଉ।
ହୁଁ ଆପଣ ବା ଖାଇଚନ୍ତି ଆଳୁ ଭଜା ଖାଇଛନ୍ତି ନା।
ଆଳୁ ଭଜା ।
ହଁ।
ହଁ ଆଳୁ ଭଜ
ଆଳୁ ଟା ବଢିଆ ମସମସ୍ କରି ଭାଜିଦବ ତେଲ ଟିକେ ପକେଇ ସୋରିଷ ତେଲ ଫୁଟଣ ଟିକେ ଜିରା ଟିକେ ପକେଇ ଲଙ୍କା ଟିକେ ପକେଇ ଭାଜିଦବ ପୁରା ଅଲଗା ପ୍ରକାର ଲାଗିିବ ସେ।
ଆଉ ।
ଆଚ୍ଛା ।
ଟୁଚନ୍ତି ପନିକିରେ କାଟୁଚନ୍ତି ନା କଉଥିରେ କାଟୁଚନ୍ତି?
ହଁ ସେ ପନିକିରେ କଟା ହଉଛି କୁଚ୍ କୁଚୁ କୁଚ୍ କୁଚ କରି କାଟିବୁ ପୁରା ଅଲଗା ପ୍ରକାର ପୁରା କଟା ଆଉ
ହଉ ହଉ ।